ହ୍ୟାଲୋ।
ହଁ।
କଣ କରୁଚୁ?
ବସିଚି।
ବସିଚୁ।
ତୁ କଣ କରୁଚୁ?
କହିଲି ଖାଇ ସାରିଲୁଣି ସବୁ?
ହଁ ଖାଇସାରିଲିଣି।
କଣ ଖାଇଲୁ?
ଚା ବିସ୍କୁଟୁ।
ଚା ବିସ୍କୁଟୁ ଖାଇଚୁ।
ହଁ।
ଯାହା ହଉ ଭଲ।
ତୁ କଣ ଖାଇଚୁ?
ମୁଁ ଖାଇନି ମୁଁ ଏଇନା ଖାଇବି।
ଗାଧେଇ ସାରିଲୁଣି?
ନା ଗାଧେଇନି ଏତେ ସକାଳୁ କିଏ ଗଧୋଉଚି ବର୍ଷା ପାଗ ଟା ବି।
ବର୍ଷା ହଉଚି?
ବର୍ଷା ହଉନି ଟୋପେ ଟୋପେ ଖାଲି ଫିମ୍ପିଡ଼ି ପକୋଉଚି।
ଓହୋ। ଆମ ପଟେ ତ ବର୍ଷା ହଉଥିଲା ଯେ ଏବେ ଟିକେ ଛାଡିଚି ଆଉ।
ଭଲ। ସବୁବେଳେ ବର୍ଷା ହେଲେ ଏମ୍ କୁ ରାସ୍ତା ଘାଟ ସବୁ ଖରାପ ହେଇ ଯାଉଚି କାଦୁଅରେ ଏଚାଯିବି ଚାଲିବା ପାଇଁ ବି ଅସୁବିଧା ହଉଚି ବହୁତ।
ହ ପା
ହଇରାଣ ହଉଛନ୍ତି ଲୋକମାନେ ଏଠୁ ଆଉ
ଘରୁ କୁଆଡେ ବାହାରିକି ଯାଇ ପାରୁନାହାନ୍ତି।
ହୁଁ, ଚାଷ କାମ ଆଉ କିମିତି ଚାଲିଚି?
ଚାଷ ସେମିତି ଭଲ ଠିକ୍ ଠାକ୍ ଚାଲିଚି ଆଉ।
ତଳି ପକା ହେଲାଣି?
ହଁ ଆମର ପକେଇ ସାରିଲୁଣି।
କୋଉଦିନ?
ଆଜି ତ ପକା ହେଇଛି ଆଉ।
ମୁଁ ଯାଇଥିଲି ବୋଧେ ଆଜି ତଳି ପକେଇକି ଆସିଚୁ ଆମେ ତ ଆଉ
ଆଭି ଭଲ ଆଉ ଚାଷ ବାସ ନ କଲେ କଣ ଖାଇବ ଆଉ ଘରେ।
ଚାଷ ବିଷୟରେ କଣ ଜାଣିଚୁ କହିଲୁ ଦେଖିଆ?
ମୁଁ ଚାଷ ବିଷୟରେ ଅଧିକ କିଛି ଜାଣିନି। ତୁ କଣ ଜାଣିଚୁ କହ?
ଚାଷ ବିଷୟରେ ମୁଁ ଜାଣିଚି ଦେଖ ପ୍ରଥମେ ତ ବର୍ଷା ଦିନିଆ ଆସିଲେ ବିଲରେ ଚାଷ ହଳ କରାଯାଏ ଟ୍ରାକ୍ଟର ରେ, ତାପରେ ତାପରେ ବର୍ଷା ଆଇଲେ ତଳି ପକାଯାଏ। ତଳି ପକେଇକି ତାପରେ ତଳିକୁ ସୁରକ୍ଷିତ ରଖିବା ପାଇଁ ବାଡ଼ ଦିଆଯାଏ ମେଢା ଦ୍ଵାରା।
ହଁ।
ତାପରେ କିଛି ଉଁ ବଡ ହେଲାଠୁ ଦି ତାନି ମାସ ଭଳିଆ ଯିବ ବଡ ହେଲାଠୁ କି ଆଉ କମରେ କମ ସମୟରେ ହେଇଯିବ ବୋଧେ ତଳି ତାପରେ ହେଇଗଲାଠୁ ସବୁ ବିଲକୁ ଟ୍ରାକ୍ଟରରେ ଚାଷ କରିକି ତାତେ ରୁଆଯିବ। ତଳି ମାରିକି ତାପରେ ରୁଇଲେ ପୁଣି ସବୁ ବିଲକୁ ବାଡ଼ ଦେଲେ ଗାଈଫାଇ ଖାଇବେନି ଯେମିତି, ବାଡ ଦିଆହେଇକି ତାପରେ ଜଗା ହବ ସବୁବେଳେ। ତାପରେ ଜଗିକି ଶୀତ ଋତୁ ବେଳେ ପାଚେନି କି ଧାନ?
ହଁ-ହଁ।
ସେତିକି ବେଳେ ତାପରେ ଧାନ କାଟା ହବ ଆଉ। ମେସିନ ବି ବାହାରୁଛି ଆଜିକାଲି କେତେ କଣ ମେସିନ ବାହାରିଲାନି ଧାନ କଟା ମେସିନ ଧାନ କଟା ମେସିନ ବି କାଟି ଦିଆଯାଉଛି। ସେ ସେତେବେଳେ କଣ ଲୋକମାନଙ୍କ ଲୋକ ଲଗେଇକି ଧାନ କାଟୁଥିଲେ ଏବେ ତ ସବୁ ମେସିନ ବାହାରିଲାଣି ତଳି ରୁଆଠୁ ତଳି ଏଁ ଲଗେଇବା ପର୍ଯ୍ୟନ୍ତ, ଧାନକଟା ମେସିନି ସବୁ ବାହାରିଛି ଆଜିକାଲି।
ଆଜିକାଲି ତ ତଳି ରୁଇଁବା ପାଇଁ ବି ମେସିନ୍ ବାହାରିଲାଣି ଆଉ।
ହୁଁଉ। ହେତ୍ ସେତେବେଳେ ଜେଜେବାପାଙ୍କ ଟାଇମରେ କଣ କହିଲୁ ହଳ ଲଙ୍ଗଳ ନେଇକି ବିଲରେ ଚାଷ କରନ୍ତି। ଆଉ ଏଇଠି ଧାନ ଆଣିକି ବି ଏଇ ଘରେ ବେଙ୍ଗଳା କରନ୍ତିନି ଯୋଉ ବଳଦ ଦି ଚାରିଟା ବାନ୍ଧିକି।
ହଁ-ହଁ।
ସେଇରାଇରାଏନ୍ତ୍ ଭଲ ଲାଗେ ବହୁତ୍। ଦେଖିବା ପାଇଁ ହେଇରାକ ଏବେ ଆଉ ହେରା ଦେଖିବା ପାଇଁ ମିଳୁଛି ନା ଆଉ କଣ ଖାଲି ତ ଟ୍ରାକ୍ଟର ମେସିନି, ଧାନ କଟା ମେସିନି, ତଳିରୁଆ ମେସିନି ସବୁ ମେସିନି।
ଆଉ ଗାଁ ଖବର କଣ?
ଗାଁ ଖବର ତ ଏବେ। ବର୍ଷା ପାଗ ସବୁ ରହିଛି ସବୁ ଗାଁରେ ସବୁ ଜୋର, ହଇଯା, ଝାଡା, ବାନ୍ତି ଏଇନେ ସବୁ ଆରମ୍ଭ ହବ ବୋଧେ ସମସ୍ତଙ୍କର। ବର୍ଷାଦିନେ ସବୁ ଜରରେ ପୀଡିତ ରହିବେ।
ପାଠପଢ଼ା ଠିକ୍ ସେ ଚାଲିଚି?
ଆଁ।
ପାଠପଢା ଠିକ୍ ସେ ଚାଲିଛି?
ପାଠପଢା ହଁ ପାଠପଢା ଭଲ ଚାଲିଛି ମୁଁ ଏବେ ଯୁକ୍ତଦୁଇ ସରିକି ଯୁକ୍ତତିନିରେ ନାମ ନିବେଦନ କରିଛି ଆବେଦନ
ଅହ।
ବୁଝିଲୁ?
ଆ।
କହିଲ ତତେ କଣ କରିବା ପାଇଁ ଭଲ ଲାଗେ କହ?
ମତେ ରୋଷେଇ କରିବା ପାଇଁ ଭଲଲାଗେ। ଘର କାମ ଘର କାମ କରିବା ପାଇଁ ଭଲ ଲାଗେ।
ଆଉ
ଆଉ ପାଠ ପଢ଼ିବା ପାଇଁ।
ଯୋଉ ରୋଷେଇ ଯୋଉ କରିବା ପାଇଁ ଭଲ ଲାଗେ ଯେ କଣ କଣ ରୋଷେଇ କରିବା ପାଇଁ ଭଲ ଲାଗେ କହ ସବୁ
ଭାତ, ଡାଲି, ତରକାରୀ, ଭଜା ସବୁ
ହଁ। କଣ ଖାଇବାପାଇଁ ଭଲ ଲାଗେ?
ଖାଇବା ପାଇଁ ରୋଲ, ଚାଉମିନି
ଆମିଷ ବୋଧେ ଆଉ
ହଁ।
ସବୁ ଆମିଶ ଉପରେ ସବୁ ଖାଆନ୍ତି ଆପଣ।
କଣ କରିବା ଆଉ ଆମିଷ ବିନା ତ ଚଳି ହଉନି ଆଉ
ଆମେ ତ ଶାକାହାରୀ ଲୋକ ଆଉ ଆମିଷ ବିନା ହିଁ ରହୁଛୁ ଆମେ?
ତମେ ଆମିଷ ଜିନିଷ ଜମା ଛୁଉନ?
ନା ନା ଆମର ଖାଲି ଛତୁ ପନିରି ଆଳୁ ଭଜା, ଭେଣ୍ଡି ଭଜା, ପୋଟଳ ଭଜା, ଧୁଡୁଙ୍ଗ ଏଇ ସବୁ ଜିନିଷ ଖାଇକି ଘାସ ଭାସ ଖାଇକି ବଞ୍ଚୁଛୁ ଆମେ।
କଣ ପାଇଁ ଛାଡିଦେଲ ଯେ?
ଭଗବାନ ଆମକୁ ମନା କଲେ ଯେ ଆମିଷ ଖାଓ ଖାଇକି ଆଉ ପାପ କର ନାହିଁ ସେଥିପାଇଁ?
ଭଗବାନ କଣ ଫୋନ୍ କରିକି ମନା କଲେ?
ହଁ।
ସେଟା ମନର ଭୁଲ୍ ଧାରଣା।
କିଏ କହିଲା ସିଏ ବି ଦେଖେ ଭଗବାନ୍ ତାକୁ ବି ଜୀବନ ଦେଇଛି। ଯେମତି ଆମେ ତା ଜୀବନଟାକୁ ନଷ୍ଟ କଣ ପାଇଁ କରିବା ତତେ ମାରିକି ଖାଇଦେଲେ ଆମକୁ ପାପ ଲାଗିବନି?
ଆ ହୁଁ ହୁଁ।
ବୁଝିପାରିଲୁ ନା ମୁଣ୍ଡରେ କିଛି ପଶିଲାନି?
ନା ମୁଣ୍ଡରେ ପଶିଲାନି ଆଉ ଥରେ ବୁଝେଇ ଦିଅ?
କହିଲି ତୋତେ ସବୁବେଳେ କଣ ମାନେ ରୋଷେଇ କରିବା ପାଇଁ ଭଲ ଲାଗେ?
ସବୁବେଳେ ନର୍ମାଲ୍ ଯେମିତି ଭାତ ଡାଲି ତରକାରୀ ଭଜା ସବୁ।
ଯୋଉ କୋଉଟା ଭଜା ନେ ଡାଲି ଫାଲି କୋଉଟା?
ଡାଲି ତରକାରୀ
ଏଇ ଯୋଉ ଡାଲି ତରକାରୀ କରିବା ଯୋଉ ପ୍ରଣାଳୀ ଟା କେମିତି କଣ କହିବୁ ଟିକେ ତ?
ଡାଲି କରିଲେ ଡାଲି ତ ବହୁତ ପ୍ରକାର ଅଛି ହରଡ ଡାଲି ମୁଗ ଡାଲି ମସ ସୂତ୍ର ଡାଲି-
ମୁଗ ଡାଲି କେମିତି କରନ୍ତି କହ ପୁରା ମାନେ ବଢିଆ ସ୍ୱାଦ ଯେମିତି ଲାଗିବ ଖାଇଲେ ଆରେ?
ବନେଇକି ଖାଇବି ତ?
ବନେଇକି ଖାଇବୁ।
ହଁ କହ କହ?
ଡାଲି ଟା ଫାଷ୍ଟ ନିଆଁରେ ଯଦି ବି ଆଜିକାଲି ବି ଗ୍ୟାସ ବି ୟୁଜ୍ କରୁଛନ୍ତି ବ୍ୟବହାର କରୁଛନ୍ତି ସମସ୍ତେ ପ୍ରାୟ୍ ଲୋକ ଯାହାର ନାହିଁ ସେମାନେ ନିଆଁ ରେ ରୋଷେଇ କରୁଛନ୍ତି। ଆଉ କଡେଇ ବଶି ଠେଇକି ତାପରେ ଡାଲିଟାକୁ ମୁଗ ଡାଲିଟାକୁ ଆଗ ଭାଜିଦେଲେ ତାର ଯୋଉ ବାସ୍ନା ଟା ହୁଏ? ସେଟା ମରିଯାଏ ଡ଼ାଲି ଟା ଭାଜିକି ବସେଇଲେ ତା ଟେଷ୍ଟ୍ ଟା ଟିକେ ଅଧିକ ହୁଏ ସ୍ଵାଦ।
ହୁଁ
ଭାଜିକି ସେଟାକୁ ଡାଲିଟାକୁ ଅଲଗା ଜାଗାରେ ରଖିକି
ତାକୁ ପୁଣି ପାଣି ଦେଇକି ଆଉ ଥରେ ଧୋଇକି ସେଥିରେ ପକାଇବା ପାଣିରେ। ତାପରେ ଡାଲିରେ ହଳଦୀ ଲୁଣ ପାଉ। ପନିପରିବା ଯାହା ପକେଇବା କଥା ପକେଇବ। ହେଲାପୁରା ଭଲସେ ଫୁଟି ଫୁଟିକା ଫିଟି ଗଲା ପରେ? ତାକୁ ଭଲସେ ଛୁଙ୍କ ଦେଲେ ସେଠାର ସ୍ୱାଦ ବେଶୀ ବଢ଼ିବ।
ହୁଁ ସେଇଭଳି ଭାବରେ ଆଜି ଆମ ଘରେ ରୋଷେଇ ଟା ହବ ତାହେଲେ?
ହୁଁ ଛୁଙ୍କ ଟା ବି ଭଲସେ ଦବା ଦରକାର ନା?
ହୁଁ ତମ ବାଡିରେ କଣ କଣ ଲାଗିଛି ସବୁ?
ଆମ ବାଡ଼ିରେ ଝୁଡ଼ଙ୍ଗ ଭେଣ୍ଡି ଟମାଟୋ ବାଇଗଣ ବିଇମି କଖାରୁ ଆମ ବାଡ଼ିରେ ବହୁତ୍ ଶାଗ ଗଛ ବି ଅଛି?
ଆମ ବାଡିରେ ବି ଲାଗିଛି ଏଇ ଶାଗ ଗଛ ଆଉ କଣ ବାଇଗଣ ଆଳୁ ଗଛ ଆଳୁ ନାହିଁ। ଶାଗ ଗଛ ଲାଗିଛି ବୋଧେ ଆଉ ଧୁଢଙ୍ଗ ଲାଗିଥିଲା ତ ନାହିଁ ଆଉ କଲରା ଗଛ ଥିବ କମ କ ସପୁରୀ ଗଛ ଯି ଲାଗିଛି କଦଳୀ ଗଛ ଅଛି ଆଉ ଆମ୍ବ ଗଛ ତିନିଟା ଭଳିଆ ଅଉଛି ଶାଗୁଆନୀ ଗଛ ଅଉଛି ମଣ୍ଡା ଗଛ ଦିଟା। ଆଉ ସୂଜନା ଗଛ ଅଛି କମଳା ଗଛ ଟେ ଅଛି। କାନ୍ଦିଆ। ପିଜୁଳି ଗଛ ଅଛି ଲେମ୍ବୁ ଗଛ। ସପୁରିୀ ଗଛ ଦିଇଟା।
ଆମ ବାଡିରେ ବାଇଗଣ ଗଛ ଲଗା ହେଇଥିଲା ଯେ ଆମ ବାଡିରେ ବାଇଗଣ ଗଛ ଲଗା ହେଇଥିଲା ଯେ ପୋକ ଲାଗିଗଲା।
ହୁଁ ହୁଁ।
ତ ଠିକ୍ ସେ ଟିକେ ଭଲ ଚାଷ ଆଉ।
ଟିକେ ଯତ୍ନରେ ରଖିବ ଗଛ ଟା ନ ହେଲେ
ଆ ବର୍ଷା ପାଇଁ ପୋକ ଲାଗିଗଲା।
ହଁ ଫସଲ ନଷ୍ଟ ହେଇଯାଉଛି ପୋକ ମାନେ ନଷ୍ଟ କରିଦଉଛନ୍ତି ଆଉ କଣ କରିବା। କୀଟନାଶକ ଔଷଧ ଆଣି ପକେଇବାକୁ ପଡିବ ଗଛ ଉପରେ।
ହଁ ବା।
ସମୟ ଅତି ନିକଟତର।
ହଁ।
ଆଉ, ଏଇ ଯୋଉ କୁଆଡେ-କୁଆଡେ ବୁଲି ଯିବା ପାଇଁ ଭଲ ଲାଗେ?
ମୋତେ।
ହଁ କହିଲି କେବେ ପୁରୀ ଜଗନ୍ନାଥ ଯାଇଛନ୍ତି?
ହଁ। ସେଇଟା ମୁଁ ବହୁତ ଛୋଟ। ମୁଁ ଥରେ ଯାଇଥିଲି ବହୁତ୍ ଛୋଟ ଥିଲି ଥରେ ଯାଇଥିଲି।
ହଁ। ମୋ ଜୀବନ ରାଣ ମୁଁ ଯାଇନି ଟୋଟାଲି ଜାଣିଚ। ରଖୁଚି ଧନ୍ୟବାଦ୍। ଜୟ ଜଗନ୍ନାଥ।